ହ୍ୟାଲୋ।
ସାର୍ ନମସ୍କାର୍।
ସାର୍ ନମସ୍କାର ଗୁଡ୍ ମନିଙ୍ଗ୍।
ହଁ କେମିତି ଅଛନ୍ତି।
ଭଲ ଭଲ ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଖିଆ ପା ସରିଲେଣିି ଆପଣଙ୍କର। ମୁଁ କହିଲି ଖିଆ ପିଆ ଆପଣଙ୍କର ସଲାନି।
ହଁ ଖିଆ ପପିଆ ସଲାଣି। ଏବେ ତ ଜଷ୍ଟ ଖାଇଲି ଗରମ ଭାତ ଡାଲି ଆଉ ଶାଗ ଭଜା ହେଇଥିଲା। ଉଁ ଆଉ। କଣ ହେଇଥିଲା ଛତୁ ଭଜା ହେଇଥିଲା। ତା ସହିତ ସେମିତି ଶ୍ଚର ଖାଇଥିଲି। ହଁ ଏମିତି ଆଉ ଗୋଟେ କଣ ଖାଇଥିଲି ଗୋଟେ ଆଉ।
ସକାଳୁ ତାହାଲେ ଭାତ ଖାଇ ସାରିଲେଣି।
ହଁ ହଁ ସକାଳ ଜଳଖିଆ ସକାଳୁ ସରିଥିଲା ନା ଆଉ। ସେ ସକାଳୁ ଯେତେବେଳେ ହଉଛି ଦୌଡିବା ପାଇଁ ଯାଇଥିଲି। ସେଠୁ ଆସିଲା ପରେ ଜଳଖିଆ ସରିଥିଲା। ତାପରେ ଏବେ ତ ହେଇଗଲାଣି ଦଶଟା ପରେ। ଭା
ହୁଁ ହୁଁ ହୁଁ ହୁଁ। ଆଚ୍ଛା ଆଚ୍ଛା।
ଆ ଆପଣ କଣ ଖାଇଥିଲେ ସକାଳୁ।
ମୁଁ ସକାଳୁ ରୁଟି ଖାଇଥିଲି। ସେ ଗୋଟେ ମିକ୍ସ୍ ତକାରୀ ଗୋଟେ ହେଇଥିଲା। ଆଉ ସବୁ ପନିପରିବା ପଡିକି।
ହଁ ବୁଝିଗଲି ସକାଳୁ ତାହେଲେ ଆପଣ ସବୁବେଳେ ରୁ
ହଁ ମୁଁ ହଁ ମୋର ସାଢେ ସା ମୋର ସାଢେ ସାତ୍ ରେ ମୁଁ ଜଳଖିଆ କରିଦେବି। ରୁଟି ଦିପଟ ଟିକେ ତିନି ପଟ ରୁଟି ଆଉ ତରକାରୀ ହେଇଥିବ। ନହେଲେ ଭ ଭଜା ଭୁଜି ହେଇଥିବ। ଏଇସବୁ ମୁଁ ଖାଇଦିଏ। ହଁ ମୁଁ ଦୋକାନ ପଳେଇଛି ଦୋକାନ ଖୋଲା ସାରିଲାଣି। ଆଉ ତାପରେ ସାଢେ ଦିଟା ଯାଇକି ଭାତ ଖାଇବି। ସେ ଗରମ ଭାତ ଆଣିଛି। ଡାଲି ଆଣିଛି ଆଉ ଭଜା ଭଜି। ଏଇସବୁ ଆଉ।
ମୋର ଟିକେ କିନ୍ତୁ ସକାଳୁ ଅଲଗା। ହଁ ସକାଳୁ ମୋର ହଉଛି ହଁ ଯିବି ଚାଲିବା ପାଇଁ ଯିବି। କି ରନିଙ୍ଗ୍ କରିବା ପାଇଁ ଯିବି। ଆଁ ଦୋଳିବା ପାଇଁ ତାପ ହଉଛି ସେଠୁ ଆସିଲା ପରେ- ଲେମ୍ବୁ ପାଣି ଆଉ ସେଟା ପିଆ ହବ। ତାପରେ ସେଠୁ ଜଳଖିଆ କରାହେବ ଅଣ୍ଡା କିି ଯାହା ଥିବ ଅ ଜଳଖିଆ କରାହେବ। ତାପରେ ଫୁଣି ନଅଟା ଦଶଟା ବେଳକୁ ସେଠୁ ଖିଆ ହବ ଭାତ। ତାପରେ ଫୁଣି ଏଗା ରଟା ବାର ସାଢେ ବାରଟାରୁ ଗୋଟାଏ ଭିତରେ ଫୁଣି ଆଉ ଥରେ ଖିଆ ହବ। ଫୁଣି ସେଠୁ ତିନିଟା ଚାରି ଟା ବେଳକୁ ଯଦି କଣ ଛୋଟିଆ ମୋଟିଆ ଜିନିଷ ମିଳିଲା ଖିଆ ହବ। ତାପରେ ଯାଇକି ରାତି କି ଆଉ।
ଉଁ ହୁଁ ନା ଆମର ଗୋଟେ ଟାଇମ ଭାତ ମୁଁ ସେ କେବଳ ଦିଟା ସାଢେ ଦିଇଟା ବେଳକୁ ମୁଁ ଭାତ ଖାଇଦିଏ। ଆଉ ରା-ରାତି ରୁଟି ସକାଳେ ରୁଟି। ଆଉ ସନ୍ଧ୍ୟାବେଳେ ଟାଇମରେ ଯାଇକି ସେ ବୋଉ ଭୁଆଁ କି ଇଟିଲି ଥିବ। ଏ ସବୁ ମିସି ଖେଳ କରିଦିଏ।
ତ ଆପଣ ଗୋଟେ ଜିନିଷ ହଁ ଆପଣ ଗୋଟେ ଜିନିଷ ସେଥିରେ କରନ୍ତୁ। କି ଆପଣ ଗୋଟେ ସମୟ ଭାତ ଖାଆନ୍ତୁ। ଗୋଟେ ସମୟ ରୁଟି ଖାଆନ୍ତୁ। ଆଉ ଭାତ ଖାଇବା ରୁଟି ଖାଇବା ଏକା କଥା ଆଜ୍ଞା ତ ଗୋଟେ ସମୟ ଭାତ ଖାଆନ୍ତୁ। ଗୋଟେ ସମୟ ରୁ ଟି ଖାଆନ୍ତୁ ଗୋ ଟେ ସମୟ ଆପଣ ଖାଆନ୍ତୁ କଣ କହିଲେ ସେ ଯୋଉ ଆମର ଶସ୍ୟ ଜାତୀୟ ଖାଦ୍ୟ ମାଣ୍ଡିଆ ହେଲା କି ବାଜ ରା ହେଲା ସେଥିରେ ଗୋଟେ ଯାଉ କରିକି ଆପଣ ଗୋଟେ
ହୁଁ ହୁଁ ହୁଁ ନା ସେଇଟା ଖାଉଥିଲି ସେ ସକାଳ ଟାଇମ୍ ମୁଁ ସେ ମା ମାଣ୍ଡିଆ କରିିକ ଖାଉଥିଲି କିନ୍ତୁ ସେ ମାଣ୍ଡିଆ ଖାଇଲା ବେଳେ ମୋତେ ଦୋକାନ ଇଏକୁ ମତେ ସାଙ୍ଗେ ସାଙ୍ଗେ ପୁଣି ଆଉଥିବ ଭୋକ ଲାଗିବ ଜଷ୍ଟ ସାଢେ ସାତଟା ଯଦି ଖାଇ ପଳେଇ ଆସିଥିବି ମାଣ୍ଡି ଯାଉକୁ ଖାଇ ପଳେଇ ଆସିଥିବି ରାତିରେ ସେ ଇଏ କରିଦିଏ ସେ ଗରମ ପାଣି କରିକି ତାକୁ ଦି ଚାମଚ କି ଚାରି ଚାମଚ ପକେଇ ଦେଉଇକି ଗୋଳିକି ଆଉ ମାଣ୍ଡିଆ କରିଦିଏ ମୁଁ ସକାଳୁ ସେଇଟା ଖାଇକି ଆସେ କିନ୍ତୁ ଖାଇକି ଆସିଲା ପରେ ମତେ ସାଢେ ଦଶଟା ଟା ଏଗାରଟା ଭିତରେ ପୁଣି ମତେ ଭୋକ ଲାଗିବ।
ନାଇଁ ନାଇଁ ମାଣ୍ଡିଆ ସହିତ ଯାହା ତରକାରୀ ହଁ ଶୁଣନ୍ତୁ ମାଣ୍ଡିଆ ସହିତ ଯାହା ତରକାରୀ ହେଇଥିବ ତରକାରୀ ଖାଇଦେବେ। ବୁଝିପାରିଲେ ତରକାରୀ ଯାହେଇଥିବ ତରକାରୀ ଖାଇଦେବେ ଭୋକ ହବନି ଖାଲି ଯଦି ଆପଣ ସେଇ ଯାଉ ଖାଇକି ଆସିବେ ତାହେଲେ ପୁଣି ସେ କଣ ଜଲଦି ହଜମ ହବା ଜିନିଷଟା ତ ଆଉ ସେଥିରେ ଏତେ କି କିଛି ଭାତ ପରିକା ଜିନିଷ ନାହିଁ ଯୋଉଟା କି ଦେହ ପାଇଁ ଅସୁବିଧା। ତା ପୁଣି ମାଣ୍ଡିଆ ହୁଁ। ସେ ହଁ ଆଗରୁ ଲୋକ ହଁ ସେଇଗୁଡା ଲୋକ ଖାଉଥିଲେ ଏବେ କିନ୍ତୁ ଲୋ ଲୋକ ବେଶୀ ଭାତ ଆଉ ରୁଟି ଉପରେ ନିର୍ଭର ହେଇଗଲେଣି ଯୋଉଥି ପାଇଁ କି ଏତେ ସବୁ ଲୋକ ମୋଟ ଟା ହଉଚନ୍ତି ଦେହରେ ଚର୍ବି ବଢୁଛି ଆଉ ଉ ବେଶୀ ଡାଇବେଟିସ୍ ମଧୁମେୟ ଏଗୁଡା ସବୁ ହବାର ଲାଗିଚି।
ହୁଁ ହୁଁ ହୁଁ ସେଇ ତ ଏବେ ତ ସେଇଆ ଚାଲିଚି ଆଉ। ମାନେ ମଧୂମେୟ ରୋଗ ଟା ଚାଲିଚି ତାପରେ
ଆପ ଆପଣ ଯଦି ଗୋଟେ ପୁରୁଣା ବାହାଘରର କାହାର ଗୋଟେ ଦେଖିବେ ଏ ସିନେମା ଦେଖିବେ ପୁରୁଣା ବାହାଘରର ସେଥିରେ କୌଣସି ଲୋକ ମୋଟା ନଥିବେ।
ହୁଁ ହୁଁ।
କେବେ ଏବେକାର ଯଦି ଭିଡିଓ ଦେଖି ଦୁଇ ହଜାର ମସିହା ପୂର୍ବଠୁ ଯଦି ଆପଣଙ୍କର କୌଣସି ଭିଡିଓ ଦେଖିବେ ବାହାଘରର ସେଥିରେ କୌଣସି ବରଯା ସେଥିରେ ମୋଟା ନ ଟା କିନ୍ତୁ ଏବେର ଯଦି ଆପଣ ଭିଡିଓ ଦେଖିବେ ଅଶୀ ନବେ ପରସେଣ୍ଟ ଅ ଲୋକ ମୋ ଟା ଥିବେ।
ହୁଁ ହୁଁ।
କାରଣ ଏବେ ଆମର ସବୁ ବଜାରରେ ସବୁ ଆସିଗଲାଣି କଣ କହିଲେ ପଲିଥିନ ବାଲା ହା ଜରି ଜରି ବାଲା ଖାଦ୍ୟ ତା ଭିତରେ ବନ୍ଦ ହେଇକି ଆସୁଛି ଆଉ ସେଇ ଖାଦ୍ୟ ଖାଇଲେ ସେ ସବୁ ଖାଲି ମ ଦେହ ପାଇଁ କିଛି ଲାଭ ନାହିଁ। ଖାଲି ମଣିଷକୁ ମୋଟା କରେଇବ। ଚର୍ବି ମାଂସ ପେଶୀ କମେଇକି ଚର୍ବି ବଢେଇବ ଯେମି
ହଁ ହଁ ତ ଏ ସେ ଚର୍ବି ଯୋଗୁ ତ ସବୁ ମାନେ ରୋଗ ବୈରାଗ ଦୁନିଆ ରୋଗ ହେ ହଉଛି।
ସେଥିପାଇଁ ଆମେ ଯଦି ଏମିତି ଖାଇବା ଖାଇବା ଯୋଉଥିରେ ହଁ ସେଥିପାଇଁ ଏମିତି ଖାଇବା ଖାଇବା ଯଉଥିରେ ଚର୍ବି ନଥିବ। କୌଣସି ପ୍ୟାକେଟ ଖାଦ୍ୟ ଆମେ ଖାଇବାନି ଆମେ ଖାଇବା ପୁରା ଘର ଖାଦ୍ୟ ଆଗରୁ ଯେମିତି ଖି ଖିଆ ହଉଥିଲା ସେଇ ଖାଦ୍ୟକୁ ଆମେ ଯଦି ଖାଇବା ତାହେଲେ ଆଉ କିଛି
ହୁଁ ହୁଁ ତଥାପି ଏବେ ବି ସାର ଫାର ଯୋଉ ଦିଆ ହେଉଛି ପନି ପରିବା ଶାଗ ମାଗ ସବୁଥିରେ ସାର ଦିଆ ହୁଏ।
ନାଇଁ ନାଇଁ ଶୁଣନ୍ତୁ ଆ ଶୁଣନ୍ତୁ ଆ ସତରେ ଆକଚୁଆଲି ସାର ଟା କେବେ ଗୋଟେ ଫଳରେ ତା ପ୍ରଭାବ ଟା କି ପଡିବନି। ବୁଝିଲେ କି ସାର ପକେଇବା ଦ୍ଵାରା ମାଟି ଖରାପ ହେଇଯାଏ। ମେଡିସିନ ଆଉ ସେ ଯୋଉ ସେ ରେ ଯୋଉ ଏଇଥିରେ ହିଁ ପରିବା ଟା ଖରାପ ହୁଏ ଏ କିନ୍ତୁ ତୁ ସାର ପକେଇଲେ ସାରକୁ ମାଟି ନେଇଯିବ ମାଟିରୁ ଅଧା ଗଛ ନେଇଯିବ ବାକି ରହିଲା ଫଳରେ ଫଳରେ କିଛି ନଥାଏ ଏତେ। ତ ସେଠି ମାଟି ଟା ଖରାପ ହେଇଯାଏ। ତା ଉପରେ ମୋର ପଢାପଢି ତ ସେଥିପାଇଁ ଟିକେ ମୁଁ ଜାଣିଛି ଆଉ ହୁଁ।
ହଉ ତାହଲେ ସେଇ ଯୋଉ ଆମର ହୁଁ ହୁଁ। ଔଷଧ ଯାହା ପଡୁଛି ସେ ମା ମାଟି ତାକୁ ନଷ୍ଟ ସେ ଅଧିକ କରିଦିଏ ଆଉ।
ହଁ ଯୋଉ କୌଣସି ହଁ କୌଣସି ରାସାୟନିକ ସାର ସେ ମାଟି ବି ଖରାପ କରିବ ମାଟିରେ ଯେ ଯେତେ ପୋକ ଥିବେ ତାକୁ ଖରାପ କରିବ। ମାଟିରେ ଯୋଉ କେଞ୍ଚୁଅ ଥିବେ ଜିଆ ଥିବେ ତାକୁ ମାରିଦବ ତାଙ୍କର ମାତ୍ରା କମିଯିବ। ଆଉ ବହୁତ ପ୍ରକାର ଜୀବ ଅଛନ୍ତି ଯୋଉରା ମାଟିକୁ ସେମାନେ ଅ ପଚେଇକି ରଖନ୍ତି ସେମାନେ ସବୁ ମରିଯିବେ ହଁ ସେମାନେ ସବୁ ମରି ଯି ଯି ଗୁଡ଼ା ଆଗରୁ ବିଲରୁ କେତେ ମାଛ ମିଳୁଥିଲେ? ଏବେ ଆଉ କଣ ସେତେ ମାତ୍ରାରେ ମାଛ ମିଳୁଛନ୍ତି ମିଳୁନାହାନ୍ତି କାରଣ ଆମ ହଁ ରାସାୟନିକ ସାରର ବ୍ୟବସ୍ ବ୍ୟବହାର ଦ୍ଵାରା ମାଛ ରହିବା ପାଇଁ ଉପଯୁକ୍ତ ତାଙ୍କ ପାଇଁ ପରିବେଶ ସୃଷ୍
ହୁଁ ହୁଁ ହୁଁ ସେଟା ବି ଠିକ କଥା ଗୋଟେ କାହିଁକିନା ଆମ ଗୋଟେ ଭାବନା ଥିଲା ଯେ ନାଇଁ ଆମେ ସେ ଔଷଧ ପକେଇଦବା ଫଳ ଜିନିଷ ଯେକୌଣସି ଜିନିଷ ସବୁ ଜଲ୍ଦି ବଢିଯିବ। ଜଲ୍ଦି ହେଇଯିବ କିନ୍ତୁ ଏଇଟା ଗୋଟେ ଶିଖନୀୟ ଜିନିଷ ଯେ ମୁଁ ଜାଣିବାକୁ ପାଇଲି ମାଟି ତାର ଯୋଉ ଜିନିଷ ସାର ଯୋଉ ପଡେ ସେ ମାଟି କିି କିଛିଟା ନଷ୍ଟ କରିଦିଏ ତାପରେ ଗଛ ଛୁ କିଛି ନଷ୍ଟ କରି ତାପରେ ଫଳରେ କମ ଆଉ।
ହଁ ହଁ ହଁ। ଫଳରେ ଏତେ କିଛି ନଥାଏ ଫଳରେ ଥାଏ ଯୋଉ ଆମ ହରମୋନ ବାଲା ଇଞ୍ଜେକ୍ସନ ଦଉଛନ୍ତି। ସେଇଗୁଡା ହଉଛି ଖରାପ।
ଆଛା ଆଛା।
ହରମୋନ ଇଜେସନ କାମ ଟା କଣ କି ଆପଣ ଯଦି ସେଇ ଜିନିଷ ଗଲା ଖାଇବାଟା ଖାଇବେ ସବୁବେଳେ ତ ଛୋଟ ଛୁଆ ଖାଇବ ଛୋଟ ଛୁଆ ଅଳ୍ପ ବୟସରେ ସିଏ ଧର ନିଅ ବାର ତେର ବର୍ଷ ବୟସରେ ସେ କି ଦଶ ଯୋଉଟା ତାର ବାର ତେର ବର୍ଷ ବୟସରେ ମୋ ଶରୀରରେ ହେବା କଥା ସେଇଟା ହଉଛି ଆଠ ବର୍ଷ ସାତ ବର୍ଷରେ ହେଇଯିବ।
ଆଛା ମତେ ଗୋଟେ କୁହନ୍ତୁ ମାନେ ଧରିନିଅ ଯୋଉ ଆପଣ ଏଇ ଯୋଉ କହିଲେ ମାନେ ମାଟିକି ନଷ୍ଟ କରିଦିଏ ତାପରେ ଗଛକୁ ଇଏ ଧରି ନିିଅନ୍ତୁ ଆମର ଶାଗ ଗୋଟେ ଜିନିଷ ଶାଗ ଗ ଛଟା ଆଛା ଶାଗ ଟା ଆମରି ଯଦି ମାଟିରେ ଏଇ ମଞ୍ଜି ଫଞ୍ଜି ବୁଣା ହେଲା ଶାଗଟା ମାନେ ଗଛ ହେଲା ଆମେ ସେ ଶାଗ ତ ଗଛ ସହିତ ଆମେ ଖାଉଛୁ ନା।
ଆରେ ଗଛ ସହିତ ସେ ଖାଇଲେ ବି ଗଛରେ ଏଟା ମାନେ କୌଣସି ଏତେ ପ୍ରଭାବ ତା ଉପରେ ନାହିଁ। ସବୁ ଜିନିଷ ମାଟି ମା ଜିନିଷ ସବୁ ଜିନିଷ ମାଟି ହିଁ ସେ ମାଟିରେ ରହିଯିବ। ବାକି ଯୋଉ ଜିନିଷଟା ସେ କଣ ହୁଏ ନା ସାର ମାନେ ସାର ବି ତ ସେଇ ତିଆରି ହଉଛି ହାଡ ଗୁଣ୍ଡ ଏଇଗୁଡ ଖାଲି ସେଥି ଆ ଯେମିତି ଆମେ ମେଡିସିନ ଖାଉଛେ। କଣ ଆମର ହେଲା ଡଟ କଉଛି କାଇଁ କ୍ୟାଲସିୟମ ମେ-ମେଡିସିନ ଗୋଟେ ଲେଖିଦଉଛି।
ହୁଁ ହୁଁ।
ସେଇଟା କଣ ଆମର ଯେତିକି ଖାଇବାର ଆବଶ୍ୟକ ଆମ ପୂରଣ କରିପାରୁନା ବୋଲି ଆମେ ସେ ସେଇଠୁ ଖାଉଛେ ବଟିକାରୁ ସେମିତି ଗଛ ପାଇଁ ହଉଛି ସାରଟା। ତ ସେଥିରୁ ଯୋଉ ସାର ଟା ସିଏ ନେଇଯିବ ବାକି ଯୋଉ ରାସାୟନିକ ଜିନିଷଟା ରହିବ ସେଇଟା ମାଟି ନେଇଯିବ। ତ ଏତେ ପ୍ରଭାବ ତାପରେ ପଡେନି କିନ୍ତୁ ପ୍ରକୃତ ଡେଞ୍ଜର ହଉଛି। ଖରାପ ହଉଛି ମାଟିଟା ମା ମାଟି ଟା ଖରାପ ହବା ଦ୍ଵାରା ଧୀରେ ଧୀରେ ଧୀରେ ଧୀରେ ଆମେ ତାର ମାତ୍ରା ଟା ବଢେଇ ଚାଲିବା ଫସଲ ହବନି ମାଟି ଆମେ ଅଧିକା ସାର ଦେଇ ଦେଇ ଦେଇ ଦେଇ ସେତେବେଳେ ଆମକୁ ଶହେ ବର୍ଷ ଭାବରେ ଦୁଇଶହ ବର୍ଷ ପରେ
ହଁ ଆଗୁ-ଆଗରୁ ବି ବିଲ ମାନଙ୍କରେ ଆମେ ଯେତେଳେ ପିଲା ଛୋଟ ଛୋଟ ହେଇଥିଲୁ ବାପାଙ୍କ ସାରେ ଯେତେବେଳେ ବିଲକୁ ଯାଉ ମାନେ ବହୁତ ପ୍ରକାର ଏଇ ଯୋଉ ଚାଡ଼ିଦେ ସବୁ ଜିଆ ତାପରେ ସେ ଗେଣ୍ଡା। କଙ୍କଡା ଏସବୁ ଆମେ ଦେଖିବାକୁ ପାଉଥିଲେ କିନ୍ତୁ ଆସ୍ତେ ଆସ୍ତେ ଦିନକୁ ଦିନ ଏ ସବୁ ମାନେ ଲୋପ ପାଇବାକୁ ଯାଉଛି।
ହଁ ଏସବୁ ପୁରା ଲୋପ ପାଇଗଲାଣି।
ହୁଁ ହୁଁ, ଆଉ ତ ସେମିତି ମି-ମିଳୁନି ଆଜ୍ଞା।
ଆଲୁ ହଁ ଏବେ ଆ ଲୋକ ଯଦି ପୁଣି ସେଇ ପୁରୁଣା ଖାଦ୍ୟ ଖାଇବେ। ଆ ଯଦି ଆମେ ଆ ଭାତ ଛାଡିକିରି ଯଦି ଆମେ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ତାହେଲେ ଲୋକ ପୁଣି ସେଇ ଭଳିଆ ସୁସ୍ଥ ହେଇଯିବେ।
ହୁଁ ହୁଁ ହୁଁ ହଁ ବ-ବର୍ତ୍ତମାନ ତ ଆଜ୍ଞା କୁହନ୍ତୁ।
ଦଶ ବର୍ଷ ପନ୍ଦର ବର୍ଷ ଲାଗିବ ବୁଝିଲେ କି, ଧର ଆପଣ ତିନି ମାସ ଶରୀର ପରିବର୍ତ୍ତନ ହେଇଯିବ ଆଜ୍ଞା ତିନି ମାସରେ ତିନି ମାସଠୁ ଶରୀର ପରିବର୍ତ୍ତନ ହେଇଯିବ ଷ୍ଟାର୍ଟ ହେଇଯିବ। ଯଦି ଆପଣ ଯେକୌଣସି ଖାଇବା ଖାଇଲେ କିଛି ହବନି କିନ୍ତୁ ଆପଣ ତାପରେ ପରିବ-ପରିବର୍ତ୍ତେ ସେତିକି ପରିଶ୍ରମ କରିବା ଦରକାରେ। ସେ ଜିନିଷ ଟାକୁ ବଡିରୁ ହଜମ କରିବା ପାଇଁ। ପରିଶ୍ରମ ଯଦି ହଉନି ତ ଆଜିିକାଲି ଲୋକ ସମସ୍ତେ ବସିକି କାମ କଲେ।
ହଁ ହଁ ହଁ ବର୍ତ୍ତମାନ ସବୁ ଲୋକ ବି ସଜାଗ ହେଇ ଗଲେଣି। ଯୋଉ ଭଳିଆ ସବୁ ରୋଗ ସବୁ ବାହାରୁଛି ସବୁ ଆଉ ଲୋକ ସବୁ ଏଇଠି ସକାଳୁ ମୁଁ ଦେଖ ଦେଖୁଛି ମାନେ ଯାହାର ରୋଗ ଅଛି ସିଏ ମାନେ ସକାଳୁ ଚାଲିବାକୁ ଯାଉଛି। ଯାହାର ରୋଗ ନାହିଁ ସିଏ ବି ଚାଲିବାକୁ ଯାଉଛି। ବାର ବଲା
ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଲୋକଙ୍କ ଦେହରେ ଆସୁଛି ସେଙ୍କ ମାନସିକତା ପରିବର୍ତ୍ତନ ହଉଛି ଧୀରେ ଧୀରେ ଲୋକ ବି ବୁଝିଲେଣି। ଆଗରୁ କଣ ହେଲା କି ହଁ ହଁ ଦେଖନ୍ତୁ ଯେତେବେଳେ ଭାରତ ଫାଷ୍ଟ ଫାଷ୍ଟ ଫାଷ୍ଟ ଇଏ ହେଲା ସେତେବେଳେ ଖାଦ୍ୟର ଅଭାବ ଥିଲା। ତ ତାକୁ ଇଏ କରିବା ପାଇଁ ସବୁଜ ବିପ୍ଳବ ହେଲା ସେତେବେଳେ ଲୋକ କେମିତି ଯ ଅଳ୍ପ ଜମିରୁ ଅଧିକା ଫସଲ ଉତ୍ପାଦନ ହବ ତାପରେ ସରକାର ଲାଗିଲା କିନ୍ତୁ ଏବେ ସେ ଜିନିଷଟା ହେଇଗଲା ତାପରେ ଆସିଲା ଆମର କଣ? ଆମେ ହଉଛି କେମିତି ଅତି ସହଜରେ ମାନେ କିଛି ପରିଶ୍ରମ ନ କରିକି ଆମେ ପ୍ୟାକେଟ ଖୋଲିବା ଖାଇବା ପ୍ୟାକେଟ ଖୋଲିବା ଖାଇବା। ସେଇ ଯୋଉ ଜିନିଷ ଟା ହେଲା ସେଇଟା ହଉଛି ଖରାପ।
ହୁଁ ହୁଁ।
ଆମେ ହଉଛି ସେ ଯେକୌଣସି ଜିନିଷ ଆଣିବେ ସବୁଥିରେ ଆପଣ ଚିନି ପାଇବେ ମଇଦା ପାଇବେ ଚିନି ପାଇବେ ମଇଦା ପାଇବେ। ଆ ତେଲ ପାଇବେ, ହଁ ହଁ ସେଇ ଜିନିଷ ସବୁ ଜିନିଷ ଟା ତିଆରି ମଇଦା ଚିନି ଆଉ କଣ ତାଳ ତେଲ ବା ମଲିନୀ ତେଲ ସବୁ ଜିନିଷ ତିନିଟା ଜିନିଷ ତିଆରି ଆପଣ ଥଣ୍ଡା ପିଅନ୍ତୁ ଆପଣ ଯାହା ପିଅନ୍ତୁ। ଥଣ୍ଡାରେ କିଛି ନାହିଁ ଖାଲି ଅଛି ଆମର ବାସ୍ନା ସେ ଦେବେ ଯୋଉ ଜିନିଷଟା ତିଆରି ଧାନ ସେଉ ଭଳିଆ ବାସ୍ନା ହବ ତାହେଲେ ସେଉ କରିବେ ସେଉ ବାସ୍ନା ଦେବେ ଆଉ ଚିନି ପାଣି ଆଉ କିଛି ନାହିଁ ତା ଭିତରେ କିଛି ନା
ସେଏ
ଆମେ ସେଗୁଡା ପିଇଲେ ଚିନି ଚିନି ଦୁନିଆରେ ସବୁଠୁ ଖରାପ ଜିନିଷ ହଉଛି ଚିନି।
ହଁ ହଁ ହଁ। ହଉ ହଉ ଭାଇ ହଁ ହଉ ଆଜ୍ଞା ଆପଣ କଥା ଏଇଥରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ବହୁତ ଗୁକ ଶିକ୍ଷିବାକୁ ପାଇଲିି ରହୁଚି ଆଜ୍ଞା।